କଁ କରୁଛ।
ଏଇ ବସିଥିଲି ତମେ।
ମୁଁ ତ ଏଠି ଫ୍ୟାନ୍ ଲଗେଇ ବସିଲେ ଏତେ ଗରମ ହେଲା ଆଉ ଶହି ହେଲାନି।
ହଁ ବା ଗରମ ତ ବି ପ୍ରବଳ ହଉଛି ଆଉ।
ମୁଁ ସେତେବେଳ ଠୁ ଗରମ ରେ ବସିଥିଲି ମୁଁ କହିଲି ଆଉ ସହିହବନି।
ଆଉ ଘରେ ସମସ୍ତେ ଭଲ।
ହୁଁ ସମସ୍ତେ ଭଲ ଅଛନ୍ତି ଆଉ। ଆଉ ତମେ ଆଉ କଁ ଖାଇଲନି।
ହଁ ଖାଇବି ତ ଏକାଥରେ ରାତିରେ ଆଉ।
ରାତିରେ ଏକାଥରେ ଖାଇକି ଶୋଇବ ଆଉ ନା।
ହଁ।
ହୁଁ। ତମର ଜାମ୍ମୁ କୋଳି ନାହିଁ।
ହଁ ଏ ଆମ ଗଛରେ ସବୁ ବର୍ଷ ହୁଏ ତେ ଏ ବର୍ଷ ହେଇନି ଏବେ ହବ ଯଦି ଛୋଟ ଛୋଟ ହେଇଛି।
ଉଁ ହଁ। ନା ଆମ ଗାଁ ଆଡେ ଅଛି କି ନାଇଁ ମୁଁ ଏଇଟା ଜାଣିନି କିନ୍ତୁ ଆମ ଘର ଆଖ ପାଖରେ ନାହିଁ କୋଉଠି। ତମର ହେଲେ ଲଭଲି କୁ ଦବ ସେ ମତେ ଆଣିକି ଦବ ଆଉ।
ହଉ।
ଜାମୁ କୋଳି ଖାଲି ଲଙ୍କା ଲୁଣ ମଡ଼େଇ ଦେଇକି ଗୋଳେଇି ଖାଇଦବୁ ବଢିଆ ଟେଷ୍ଟ।
ହଁ ବା। ଆମର ହୁଏ ଯେ ହେଲେ ଛୋଟ ଛୋଟ ହୁଏ ଏତେ ବଡ଼ ବି ହୁଏନି।
ଉଁ ହୁଁ। ପାଚିଲେ ଭଲ ଲାଗିବ କିନ୍ତୁ ଯଦି କଞ୍ଚାଳିଆ ଟିକେ ଥିବ କସା ଲାଗିବ। ଆଉ କଣ ଆଉ ତମ ଖବର କଣ ଭଲ।
ହଁ ସବୁ ଭଲ ଆଉ। ଗରମ ତ ଏବେ ପ୍ରବଳ ହଉଛି।
ଗରମ ତ ସହି ହଉନି ଆଉ।
ହଁ ବା।
ତମ ଆଡେ ଆଉ କାହାର ବାହାଘର ଫାହାଘର ଏବେ ଆଉ ନାହିଁ ନା।
ନାଇଁ ଏବେ ନାହିଁ। ଆଗକୁ ହବ ବଧେ ସେଇ ଜୁଲାଇ‌। ସରିଲେ ଜୁଲାଇ କି ଅଗଷ୍ଟ ଆଡୁକୁ ହବ ବୋଧେ ମାମୁଁ ଜଣେ ଅଛନ୍ତି ତାଙ୍କ ବାହାଘର ହବ।
ସବୁ ବଧେ ଠିକଠାକ୍ କରି ରଖିଛନ୍ତି ଆଉ।
ହଁ ସବୁ ଠିକ ଠାକିଆ ହେଇକି ଅଛି ଖାଲି ହବ ବାହା ଘର ଆଉ।
ବାହା ଘର କିନ୍ତୁ ହେଲେ ବହୁତ କାମ କିନ୍ତୁ ମଜା ବି ଲାଗେ।
ହଁ।
କଣ ତମ ନି
ନାଇଁ ସେମିତି ଆମ ଘର ପାଖରୁ ଆଉ।
ଉୁଁ ହୁଁ। ତମେ ସେ ଯୋଉ ନାଟକ କରିଥିଲ ସେଥେରେ କଣ ରୋଲ୍ କରିଥିଲ।
ମୁଁ ପା ମା ହେଇଥିଲି।
ଆଉ ଯୋଉ ଟା ଗୋଟେ ହ୍ୱାଇଟ୍ କଲର ଲୁଗା ଟେ ଗୋଟେ ପିନ୍ଧଥିଲ ଯୋଉଟା।
ହଁ ସିଏ ମାନେ ଉଁ ସେଖେଣ୍ଡ ମା ମୁଁ ଫାଷ୍ଟ ମା ସେ ସେକେଣ୍ଡ ମା।
ଓହୋ ତାହେଲେ ତମ ତାହେଲେ କାଠି କଣ ହେଇଥିଲା?
ସିଏ ପୁଅ ହେଇଥିଲା।
ଓହୋ।
ଆଉ ଯୋ ମଝିରେ ମଝିରେ ଆସିକି ଡ୍ୟାନ୍ସ କରୁଥିଲେ। ସେଇ ମାନେ
ସେଇ ମାନେ ମା ହଁ ସେଟା ଫାଷ୍ଟ ମାନେ ତ ହଁ ଛୋଟ ଯେତେବେଳେ ଥିବ ସେ ତା ମାଆ ପାଖରେ ଥିବ ତାପରେ ବଡ ହେଇଗଲା ପରେ ଏ ପଇସା ଯେମିତି ରୋଜଗାର କରିବ ତା ମା କୁ ସେ ଭୁଲିଯିବ। ତାପରେ ପୁଣି ସେ ମାନେ ତା ଜୀବନ ସାଥି ସେ ପାଇଗଲା ପରେ ତା ମା କୁ ଆଉ ମନେ ପକେଇବକି। ପକେଇବନି ତାପରେ ପୁଣି ତା ଚାକିରି କିଛି ଗୋଟେ କାରଣ ଯୋଗୁ ତା ଚାକିରି ଚାଲିଯିବ ତାପରେ ପୁଣି ତା ମା କଥା ତାର ମନେ ପଡିବ ଯେ ପାଖରେ ତ ଆଉ ପଇସା ନଥିବ ତା ପ୍ରେମିକା ବି ତାକୁ ଛାଡିକି ପଳେଇବ ଆଉ ସ ତାପରେ ତା ମା ପାଖୁ ଆସିଲା ବଳୁ ତା ମା ଯୋଉ ମରିଯାଇଥିବ।
ଓହୋ ଏଇଟା ତାହେଲେ ହୋଉଛି ମାନେଟା ମଣିଷ ଗୋଟେ ଶିକ୍ଷା ଦେବା ପାଇଁ ଆଉ। ଗୋଟିଏ ନାଟକ ହେଇଥିଲା।
ହଁ ଆଉ ଗୋଟେ ଯୋଉ ବାପା ଉପରେ ଗୋଟେ ନାଟକଟ କରିଥାନ୍ତୁ ଯେ ତାପରେ ଟାଇମ୍ ବି ହେଲାନି ସେଥିପାଇଁ କଲୁନି ଆଉ।
ଉ ହୁ କିନ୍ତୁ ଶିଖି ଦେଇଥିଲ।
ନାଇଁ ଶିଖିନଥିଲୁ।
ଉଁ ହୁଁ ସେଦିନ ତଥାପି କେତେ ରାତି ହେଲା?
ସେଇ ଦଶଟା ପରେ
ଉଁ ହୁଁ ସେଇ ଯେଉଁଠି ଟେଣ୍ଟ ଫେଣ୍ଟ ବନ୍ଧା ହେଇଥିଲା ସେଇଥି ନାଚିଲ।
ହଁ ସେଇଠି।
ଏତେ ବାଟ ମଣ୍ଡପ କତିକି ଆଣିଲା ବେଳୁ
ହ ପା ସବୁଆଡେ ତ ଏଥର ସେମତି ରଜ ମହୋତ୍ସବ ହଉଛି ଆଉ।
ହୁଁ
ଆଗରୁ ଏତେ ବେଶୀ
କଣ କହୁଥିଲ ତମେ?
ମୁଁ କହିଲି ହଁ ସେମିତି ସବୁଆଡ଼େ ତ କରୁଛନ୍ତି ଏଥର ଆଉ।
ହୁଁ
ଆ ତମ ଗାଁ ରେ ତ ହଉଛି ଗଣେଶ ପୂଜା ହେରିକା ସବୁ। ପଡୁଛି ଆଉ
ଖାଲି ତ ସେ ଗଣେଶ ପୂଜା ଆଉ ମକର
ତମର ସେମିତି ସବୁ ଧୀରେ ଧୀରେ ହଉଛି ଆଉ।
ହଁ ସେମିତି ଧୀରେ ଧୀରେ ସବୁ ହବ ଆଉ।
ହୁଁ ରେ ତ ସବୁ ବର୍ଷ ହୁଏ ବୋଧେ।
ହଁ ଆଉ କଣ କୁହ?
ଆଉ କଣ। କୁକୁଡ଼ା ଫୁକୁଡା ପାଳିଚନା ନାହିଁ।
ନାଇଁ।
ଗାଈ ଥିବେ ନା?
ହଁ ଗାଈ ଗୋଟେ ଅଛି। ଆଉ ତମର?
ଆମର କିଛି ନାଇଁ। ଗାଈ ବି ନାହିଁ ଆମର। ତମ ଗାଈର କଣ ମାନେ ବାଛୁରୀ ଦେଇଚି ନା ବାଛୁରୀ ହେଇନି?
ହଁ ସିଏ ଫାଷ୍ଟ ଗୋଟେ ଏ ବାଛୁରୀଟେ ହେଇଥିଲା ତା ପରେ ସେଇଟା ବଡ ହେଇଗଲାଣି ପୁଣି ଆଉ ଗୋଟେ ହେଇଚି।
ଉଁ ହୁଁ।
ସେ ବି ବଡ ହେଇଗଲାଣି। ହଁ।
ଆଠଟା ବାଜିିବ ଆସିକି।
ହଁ ପା।
ଫ୍ୟାନ୍ ଆଗରେ ବସିଛି କିନ୍ତୁ ପବନ ବି ବାଜୁନି ମତେ ଠିକ ସେ।
ହଁ ପା ଉପର ଫ୍ୟାନ୍ ଟା ଏବେ ଏତେ ମାନେ ଭୋଲ୍ଟେଜ ଆସୁନି ବୋଲି ଭଲସେ ଘୁରୁନି ଷ୍ଟାଣ୍ଡ ଫ୍ୟାନ୍ ଟା ଯାହା ଟିକେ ଘୁରୁଚି। ତଥାପି ତ ସେମିତି ଧୀରେ ଧୀରେ।
ପବନ ତ ସେ ଘୁରୁଚି କିନ୍ତୁ ପବନ ବାଜୁନେଇ। ସେଇଥିରେ ଲାଇନ ବାଲା ଆସିକି ଖାଲି ବିଲ୍ ନେଇଯିବେ।
ହଁ ବା।
କିନ୍ତୁ ଶୀତ ଦିନ
ହଁ। ଶୀତ ଖରା ଦିନେ ଖାଲି ଦି ତିନି ଥର ଲାଇନ୍ କଟିବ। ଶୀତ ଦିନ ହେଲେ ଟୋଟାଲେ ଆ ଲାଇନ୍ ସେମିତି ଥିବ।
ହଉ ମୁଁ ର
ହଉ।